ହଁ, କହ କଣ କରୁ ଛ
ଏଇ ଶୋଇକି ଉଠିକି ବସିଛିବା।
ତୁ ଏବେ ଶୋଇକି ଉଠିଲୁ?
ସାଢେ ଦଶଟାରେ ଉଠିଲି ଉଠିଥିଲି ନଅଟା ବେଳେ ତାପରେ ବର୍ଷା ପକଉଛି ଶୀ ଶୀତ ଲାଗିଲା ମୁଁ ପୁଣି ଶୋଇ ପଇଲି। ଆମର ତ ସକାଳ
ହଁ, ପା କଣ୍ଟିନ୍ୟୁସ ବର୍ଷା ହଉଛି। ପାଗ ପୁରା ଅଲଗା ପ୍ରକାର ନୁହେଁକି? ରୋ ଆମର ତ ଘର ପାଖେ ଏତେ ପା ଆମର ଯେ ଏତେ ଘର ପାଖେ ପାଣି ହୁଏନି ଆମ ଘରକୁ ସାଇଡ କୁ ପାଣି ହୁଏ ମାନେ ଯିବା ଆସିବା ପାଇଁ ଆମର ବାଟ ଥାଏ କି ବାକିରେ ଯାଏ ସେ ଯୋଉ ଗାଡି ଫାଢ଼ି ହୁଏନି ସେପଟ ଯୋଉ ଆଉ ଗଛ ପତ୍ର ଯୋଉ ସବୁ ହେଇଥାଏ। ଜଙ୍ଗଲ ଭଳି ସେଇପଟେ ସବୁ ପାଣି ହେଇଯାଇଛି।
ହୁଁ।
ଆଉ କହନି ଗଳି ମାନଙ୍କରେ ଭାଇ ତମର ଯୋଉ ଚାଣକ୍ୟ ଗଳି ସେଠି ପାଣି ତାପରେ ସେ ଯୋଉଁ ତା ସାଇଡ ଗଳି ପାଣି ସୂତା ହାଟ ପାଣି ମାନେ ଗଳି ମାନଙ୍କରେ କଟକର ପାଣି ମାନେ ଅଲଗା ପ୍ରକାର। ପୁଣି ବର୍ଷା ପକଉଛି ନା କଣ୍ଟିନ୍ୟୁ କିନ୍ତୁ ପାଗ ବଢିଆ ହେଇଛି ମଜା ଲାଗୁଛି
ଖାଲି ଶୋଇବା କଥା ମୁଁ କ ମୁଁ ଯଦି ଯାଇଥାନ୍ତି ସିଆଡେ ବୁଲିଥାନ୍ତି।
ହୁଁ ହୁଁ ହଁ ବା। ଆରେ ତୁ ସି ଏଲ ସି ନବା ପାଇଁ କେବେ ଆସିବୁ?
ଯିବି ଆଉ ଆଠ ଆଡ଼କୁ ଆଉ।
ହୁଁ ହୁଁ।
ହୁଁ।
ଏଇ ମାଇଗ୍ରେସନ କଥା କଣ ହେଲା କି ରେ
ମୁଁ ଆଣିନି ରେ।
ଆବେ ପ ରୁନୁ କାହା କୁ ଗୋଟେ କଣ କେମିତି କଣ ଅପ୍ଲାଏ କରିବା କଣ ଦରକାର ବେ। ଆଉ ତ କିଛିଟା ଦିନିରେ ଆସିଯିବ ନା
ହଁ
ଥୋଡିନା ସେମାନେ ସାଙ୍ଗ ସାଙ୍ଗ ବନେଇିଦେବେ ମାଇଗ୍ରେସନ୍
କି ଜାଣି କେମନେ ତ କିଛି କଲେଜ ବାଲା କି କିଛି ନୋଟିଫିକେସନ ବି ଦଉନାହାନ୍ତି।
ଝିଅ ମତେ କଲ୍ କରିଥିଲା ଯୋଉ ମେସେଜ କରିଥିଲା ହେଲା କଲ୍ କରିଥିଲା। ସେ ତାପରେ କଲ୍ କରୁଛି କହି କରୁଛି କରୁଛି ହେଲେ ମୋ ସେଥିରେ ପାଞ୍ଚ ପରସେଣ୍ଟ ଆଛି ମୁଁ ଭାବୁଛି ହଁ ତା ସହିତ କଥା ହେଇକି ଫୋନ ଚାର୍ଜ ରେ ବସେଇବି ଦେଖିଲା ବେଳକୁ କରୁନି ତାପରେ କହୁଛି ମୁଁ ଖାଇକି କରୁବି। ତାପରେ ସେ ଖାଇକି ଏବେ ଯାଏ କରିନି ମୁଁ ଖା ଖାଇସାରିଲିଣି ତାକୁ କହି କହି କହି କହି ଖାଇସାଇଲିଣି। ତୁ ଫୁଣି ସେମିତି ସାଉଣ୍ଡ କାଢ଼ିଲୁ। ହଁ ପା ସଖାଳୁ ସଖାଳୁ ମତେ ମେସେଜ କରିଛି ଝିଅ କଲ କରିବି ତତେ। ହୁଁ। କହୁନୁ ଆବେ ତୋ ପାଦ ଏତେ ଲାଲ କେମିତି ହେଲା ସବୁ। ଉଁ। କେମତି ହେଇଛି ହେଟା? ଆମ ଚଗୁ ପାଦ ତଳ କେମିତି ଗୋଟେ ହେଇକି ଇଏ ହେଇଛି।
ସିଏ ହେଲା କଣ ହେଇଥିବ କହିଲୁ ନାଲି ପଡିଯାଇଥିବ ଉଁ। ଖାଲି ପାଦରେ ଯେ ଚାଲିଥିବ ନା ନାଲି ପଡ଼ିଯାଇଥିବ।
କଣ କଇଲୁ?
ମୋବାଇଲି ଉଁମ ହୁଁ ଯଦି ସିଏ ଏ ମାନେ ଖାଲି ପାଦେ ବର୍ଷା ଫର୍ଷା ପାଣିରେ ଓଦା ହଉଥିବ ତ ତଳ ଏମତି ଲାଗିଯିବ।
ତାର ଲାଲ ହେଇଯାଇଛି ପୁରା ପୁରା ଲା ପୁରା ମାନେ ପୁରା ଲା ଚଗୁ ତୋ ପାଦ ଲାଲ କେମିତି ହେଲା। ଏବେ ଏ ମୋର ବି ତ ହେଇଯାଇଛି। ହୁମ। ମୁଁ ତ ଦେଖିନଥିଲି। ଦେଖେ। ଚଙ୍ଗୁ ର ବି। ଏ ଦେଖେ ପାଦ ଲାଲ ତଳ। ଆରେ ଯଉ ତା ରୋଷେଇ ଘରକୁ ଯାଇଥିଲ ହୁଁ ସେଇ ତା ଗୁଡା ଛାଡିଦେଇଛି ହୁଁ। ମୁଁ ବ୍ରଶ କଲି ଗାଧେଇନି ମୋ ମା ଖାଲି ଗାଧେଇବା ପାଇଁ କହୁଚି ଗାଳୀ ଶୁଣୁଚି ଏବେ ଗାଧୋଇକି ତୋ ସହିତ କଥା ହେବି ଖାଇଲି ବ୍ରସ୍ କଲି ଖାଇଲି ପୁରୀ ତରକାରୀ। ତୁ ବୋଧେ ଖାଇବି ନାହୁ ବୋଧେ ନୁହଁ। ଆମ ଚଗୁ ମୁଁ ଦିଦି ସବୁ ଖାଇଲୁ। ଇଚ୍ଛା ହେଉନି ଏଇ ବ ସେ ପାଇଁ ଯାଇନି ତାର ଆଖିରେ କଣ ଗୋଟେ ବାହାରିଚିତ ତାର ବିନ୍ଧା ହାଉଚି ଯାଇନି ଆଉ। ଖାଇବାକୁ ଦେବୀ? ପୁରି ଛୋଟ ଗରମ ଗରମ ବଢ଼ିଆ ଲାଗୁଚି। ଘରେ ଜଣେ କେ ଆସେ ଖାଇକି ବାହାରେ ଆସିଚି ପ୍ର ଆରେ ମତେ ଝୁଅ କଲ କରୁଚି। ତାକୁ ଟିକେ ମେସେଜ କରଦବୁ କି କଥା ହଉଚୁ ବୋଲି ହବନି ନା?
ନା। ଆଉ କଣ?
ଆଉ ଜୀବାନା ନାଇ ପୁରୀ? ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।
ହାଲୋ।
କୁଆଡେ ଯାଇଥିଲୁ ବେ ହଲୋ ହାଲୋ କହୁଚି ଏମିତି ହବନି ଜାଣିଚୁ ତ କଲେ ଏମତି ସାଇଲେଣ୍ଟ ରହିଲେ ହୁଏନି। ଜାଣିଚୁତ?
ଆରେ ମୁଁ ଯୋଉ ଇଏ କରୁଥିଲି ମ ଝୁଅ କହୁ ଥିଲା ତ ତାକୁ ହିଁ କହୁଥିଲି। ଶୁଣା ଯାଉ ନଥିଲା ବୋଧେ ମାନେ ମୁଁ ଶୁଣିନି ତାକୁ କହୁଥିଲି ତ ସେଇଥିପାଇଁ। କହୁନୁ କହ। ହାଲୋ ଶୁଣ ଯାଉଚି ମୋ କଥା? କାଲି ଏତେ ମାନେ ଓ ମାନେ ମୁଇ ଖାଲି କହୁଚି ତୁ ବିତ କହ ଟିକେ।
ପୁରୀ ଜିବାର ନାହିଁ।
ତୁ କହୁଚୁ କୋଉଠି କହିଲେ ତ ସିନା ଯିବା।
ମୁଁ କାଲି ତାକୁ କହିଥିଲି। ତତେ କହିଚି ସେ କହିଲେ ତୁ ପୁରା କଲେଜ ବଳୁ ଲାଗିଚୂ ଲାଗିଚୁ ଦେଖିଲା ବେଳକୁ କେହି ବି ଯାଉ ଯାଇ ହଉନି। ମୁଁ କହିଲି ତମ ମାନେ ସବୁ ହାରମି ଯାଉନ।
ଆରେ ମୁଁ କୋଉଆଡେ କଣ କରିବି ଘରେ ତ ମତେ ଛାଡିବେନି ତୁ ଆଗରୁ ଜାଣିଚୁ। ହୁଁ କହିଲେ ସିନା ମାନେ ସବୁ ଯଦି ସାଙ୍ଗମାନେ ଯିବ କଲେଜ ପିଲା ପୁରା ମିଶିକି କହିକି ଘରେ କହିଲେ ଜାଣିଲେ ହଁ ହଁ ଏମାନ ଯାଉ ସେଥିବି କିନ୍ତୁ ରହି ପାରିବିନି ରୁବି। ଯିବି ଆସିବି ମାନେ ରହିହବନି। ଘରେ ଛାଡନ୍ତିନି ପରା।
ସେ ହଜାର ଥର ମୋ ନା ନାଇ
କଣ କହିଲୁ?
ହଜାର ଥର ମୋ ନାଁ ନେଏ।
ଆରେ ଚଳେ। ଆଉ କହିବିନି।
ଯୋଉ ତୋ ଦିଦି ବା କଣ କରୁ ମାନେ ଲଜରେ କୋଉଟେ ଅଛନ୍ତି ସେ ଆମ ପାଇଁ ବୁକ୍ କରିଦେବେନି କି ଅଳ୍ପ ପଇସାରେ ଆମେ ସମସ୍ତେ ଯିବା ଯେତିକି ବି
ଅଳ୍ପ ପଇସା ମାନେ ସେଇ ଡିସକାଉଣ୍ଟ୍ ଆରେ ଦେଖ୍ ଜଣେ ଆରାମ୍ ସେ ମାନେ ଗୋଟେ ଲଜ୍ ଦେଖିଲେ ନା ଗୋଟେ ରୁମ୍ ରେ ଆମେ ଆରାମ ଚାରି ଜଣ ରହିଯିବା ଆମେ ଯେହେତୁ ଝିଅ ପିଲା ନା ଚାରି ଜଣ କଣ ପାଞ୍ଚ ହଁ ଚାରି ପାଞ୍ଚ ଜଣ ତ ରହିଯିବେ କାରଣ ଗୋଟେ ବେଡ୍ ବଡ ଥିଲେ ଆମେ ଯାଇ ଚାରି ଜଣ ତିନି ଜଣ ଆରାମ୍ ସେ ଶୋଇବା ହେଲା।
ହୁଁ।
ଯଦି କହିବୁ ନା ଆମେ ଗୋଟେ ହିଁ ରୁମ୍ ନେବୁ। ତାଙ୍କୁ କହିଲେ ସେ ଏକ୍ସଟ୍ରା ଗଦି ବି ଦେଇଦେବେ ତଳ ଉପର ହେଇକି ବି ଶୋଇପାରିବ। ଜାଣିଛୁ ମାନେ ଉପରେ ଧାଡି ଚାରି ପାଞ୍ଚ ଜଣ ତଳେ ଦି ସେ ଯୋଉ ପୁରୀ ମନ୍ଦିର ଗଲା ବେଳକୁ ସେଟା ରୁମ୍ ଉପରେ ଡିପେଣ୍ଡ୍ କରେ। ଆଠ୍ ଶହ ବାଲା ଅଛି ଦେଖେ ଆଉ ରେଟ୍ ତାଙ୍କର ଟାଇମ୍ ଅନୁସାରେ ଚେ ଞ୍ଜ ହୁଏ। ମାନେ ପୁରୀ ଏବେ ଜଗନ୍ନାଥଙ୍କର ମାନେ ପୂଜା ଆରମ୍ଭ୍ ଆରମ୍ଭ ହେଲା ଲୋକ ଆସିବେ ପ୍ରବଳ। ସେ କଣ କରିବେ ରେଟ୍ ବଢେଇଦେବେ ପନ୍ଦର ଶହ ସେଇ ରୁମ୍ ସେମ୍ ରୁମ୍ ପନ୍ଦରଶହ ତେରଶହ ହଜାରେ ବାରଶହ ଏମିତି ଆଉ ଅଲଗା ବେଳେ ଯିବୁ ସେ ତତେ ଆଠ୍ ଶହରେ ଦେବେ। ଅଲଗା ବେଳେ ଆଠ୍ ଶହ ଏମିତି ଲୋକ ଦେଖିଲେ
ସେ ଆଟସ୍ ତ ଦିଦି କହିଲେ ସେ ଆମ ପାଇଁ ରେଟ୍ କମେଇବେନି?
ସେ ଦିଦି ଥୋଡି କରିପାରିବେ ମାଲିକ ଯାହା ରଖିଥିବ ନା ରେଟ୍ ସେ କହିପାରିବେ କି ହଁ ଆମ ଲୋକ କହି କିନ୍ତୁ ସେ ସେମ ରେଟ ନିଅନ୍ତି ଆମ ପାଇଁ ବି ତ ରେଟ୍ କମେଇ ନଥିଲେ। ମାନେ ବୁ ରୁମ୍ ବାକି ଯିଏ ଦେଖେ ଲୋକ ଯେହେତୁ ପ୍ରବଳ ସେ ସେ ତୋପାଇଁ ରୁମ୍ ରଖିପାରିବେ। ମାନେ ଧରଦେ ଆଉ ଗୋଟେ ଲୋକ ଆସିଲେ ନା ସେ ତୁ ସେ ମୋ ତୋ ପାଇଁ କହିଥିବେ ସେ ଲୋକ ବ ଆସିଲେ ବି ସେ ତାଙ୍କୁ ରୁମ ଦେବେନି। ଯେହେତୁ ନିଜ ଲୋକ ସେ ସେଠି କାମ କରୁଛନ୍ତି ତାଙ୍କ ଲୋକ ରହିବେ ବୋଲି ମନାକଲେ ଆମେ ଯୋଉ ଯାଇଥିଲୁ ମାନେ ରୁମ ରହି ନଥାନ୍ତା। ସେତେବେଳେ ଫୁଲ୍ ଲୋକ ଯାଉଥିଲେ ନା ଅଧିକ ତ ଲୋକ ଅଧିକ ଯାଉଥିଲେ ତ ସେତେବେଳେ କଣ କହନି ରୁମ୍ ସାଙ୍ଗେ ସାଙ୍ଗେ ବୁକ୍ ହେଇଯାଏ। ଯେହେତୁ ପୂଜା ଦି ଆମର ଚିହ୍ନା ସେ କଣ କଲେ କଥା କରେଇକି ରଖିଥିଲେ ସେଥିପାଇଁ ଆମେ ଗଲୁ ରହିଲୁ। ନହେଲେ ରୁମ୍ ମିଳିନଥାନ୍ତା ସେ ସେଇ କାମ କରିପାରିବେ ବାକି ଯାହା ସେ ସେମ୍ ଆମର ପନ୍ଦରଶହ ପନ୍ଦରଶହ ଆମେ ଫାଷ୍ଟ୍ ତିନି ଦିନ୍ ରହିବୁ ବୋଲି କହିଥିଲୁ ହେଲା ତ ପନ୍ଦରଶହ ଟଙ୍କା ନେଖା ନେଇଥିଲା ହେଲା ଦି ଦି ଦିନ୍ ରହିବୁ ବୋଲି ଭାବିଥିଲୁ ଥାର୍ଡ ଦିନ ଆମେ ତ ଭାବିଥିଲୁ ସଖାଳୁ ପଳେଇ ଆସିବୁ ରୁମ୍ ଛାଡିକି ବୁଲି ବୁଲାବୁଲି କରି କାମ ମନ୍ଦିର ଯାଇ ନ ଏମିତି ଦର୍ଶନ କରି ଘରକୁ ପଳେଇ ଆସିବୁ ଦେଖିଲା ବେଳକୁ ସେଇଦିନ ରାତି ବି ରହିଗଲୁ ତା ପରଦିନ ଆସିଲୁ ତ ସେ ଦି ଦିନ୍ ର ନେଲା ପନ୍ଦରଶହ ପନ୍ଦର ତିନି ହଜାର ଟଙ୍କା ନେଲେ। ଆଉ ସବୁ ଦେବେ ମାନେ ପାଣି ଲାଇନ ବିଲ୍ ତାପରେ ସବ ମାନେ ପା ସବୁ ଅଲଗା କିଛି ପେମେଣ୍ଟ ନାହିଁ। ସେଇ ଗୋଟେରେ। ଏମତି ବେଡସିଟ୍ ତକିଆ ବି ଦିଅନ୍ତି। କମଳ ବି ଦିଅନ୍ତି। ଇ କମଳ ବାକି ନାଇଁ ନାଇଁ ଖାଇବାକୁ ଦିଅନ୍ତିନି ଖାଇବା ତୁ ତୋର ବାହାରେ ଖାଇବୁ ସେଠି ପାଖରେ ଅଛି। ଖାଇବା
ଅ ହଁ।
ଖାଇବାକୁ ଦିଅନ୍ତିନି ଗୋଟେ ଗୋଟେ ଲଜ୍ ରେ କିନ୍ତୁ ରେଷ୍ଟୁରାଣ୍ଟ ଥାଏ। ତାଙ୍କ ରେଷ୍ଟୁରାଣ୍ଟ ରେ ଯାଇକି ଖାଇପାରିବ ବାକି ଯାହା ବିଲ୍ ଦେଇକି ମାନେ ପଇସା ଦେଇକି।
ହଁ ଦେଖାଯାଉ ଆମ୍ ଯାଏ କଥା ହବା ଆଉ ଦେଖିବା କଣ
ହଁ କହିକି କହିବୁ ଆଉ ହେଲା।
ଆଉ ଏବେ କଣ କରୁଛୁ ବସିକି? କରୁଥିଲୁ ନା ଖାଇକି ଜଷ୍ଟ ଆସି ମତେ
ଖାଇକି ଜଷ୍ଟ ଆସିଲ ତତେ କଲ୍ କଲି ପରା ମୁଁ ବି ଯିଵି ଗାଧେଇଵି ବା ହୁଁ।
ମୁଁ ତ ଶୋଇକି ଉଠିଲି ଆଉ।
ଆମ ଘରେ ସମସ୍ତଙ୍କର ସବୁ କାମ ସରିଲାଣି।
ତୋରି ଏକା ବାକୀ ନା?
ହ ହୁଁ।
ତମେ ଦିଇଟା ଅଳସୁଆ।
କଣ କହିଲୁ?
ତମେ ଦିଟା ଅଳସୁଆ।
ତାର ମୋର ଅଧା ଅଧା ଗୁଣ ସେମ୍ ଜାଣିନୁ ପ୍ରବଳ ଗୁଣ ସେ ହଉ ଝିଅ ଶୁଣ ରଖୁଛି ମୁଁ ଟିକେ ଝିଅକୁ କଲ୍ କରିଦିଏ ହେଲା
ହଉ ଆଉ
ହଉ ରଖିଲି ହେଁ